ଲୋ
ହାଲୋ, ହଁ ଭାଇ ହଁ ଭାଇ କେମିତି କଣ ମାନେ କଣ କରୁଛନ୍ତି ଭାଇ?
ଏଇଟି ଏଇ ଛୁଆଙ୍କୁ ତାଙ୍କ ଟିଉସନ ସରଲା ଏବେ ତ ବସିକି କିଛି କଥା ଥା ହଉଥୁଲୁ ଯେ କଣ କେମିତି କରିବା ଏ ବର୍ଷ ଆଉ କଣ କେମିତି ଯିବା ନୂଆ ବର୍ଷ ପାଇଁ କିଛି ପ୍ଲାନିଂ ବନଉଥିଲୁ ଯୋଜନା ବନଉଥିଲୁ। କଣ କରିବୁ ବୋଲି।
ହଁ ହଁ ମାନେ ନୂଆ ବ୍ରଷ୍ ନା ଏ ରଥଯାତ୍ରା କୁ? ନା କଣ?
ରଥଯାତ୍ରା ନାହିଁ। ରଥଯାତ୍ରା ରେ ତ ଫ୍ୟାମିଲି ଆଉ ସମସ୍ତେ ସପରିବାର ଯିବୁ। ଆଉ ସିଏ ତ ନୂଆ ବର୍ଷ ପାଇଁ କଣ ଗୋଟେ ଯୋଜନା ଆମେ ଏମତି ବ-ସାଙ୍ଗସାଥି ହେଇକି କ ଥା ହଉଥୁଲୁ ଘରେ ବସିକି ସମସ୍ତେ ଯେ ଆମର ନୂଆ ବର୍ଷକୁ ସବୁ ବର୍ଷ ଯେମ ଭୋଜି ହଉଛି ତ ପରିବାରର ଯେମିତି ଆମର କୁହନ୍ତିନି ଗୋଟେ ଫାମିଲି ଫିଷ୍ଟ ତ ସେମିତି ଯୋଉ ଭୋଜି ଚି, ଆମର ଏ ବର୍ଷ ଟିକେ ବନ୍ଦ ଥିଲା ଆମେ ଯାଇପାରି ନଥିଲୁ ସମସ୍ କଣ କଥା ପଢ଼ିଥିଲା ବାହାରୁ ବି ଆସିଛନ୍ତି ଆମର ବନ୍ଧୁ କିଛି ଆସିଛନ୍ତି। ଆଉ ସେ ସିଏ ବି କହିଥିଲେ ଯେ ଏମିତି ଏମିତି କରିଥିଲେ ବୋଲି। ତ ଆମ୍ ଆମେ ବି ଯୋଜନା କରିଛୁ ସେମତି ଯିବୁ ଆଉ ଆପଣଙ୍କ ମାନେ ସେମତି କେମତି କଣ ଥିଲା ଯୋଜନା ଥିଲା ଏମିତି କରିବୁ ବୋଲି ଆଉ।
ହଁ, ହଁ ମାନେ ରଥଯା ତ୍ରା ପାଇଁ କିଛିଟା ମାନେ ମାନେ ପ୍ଲାନିଂ କିଛି କରଛନ୍ତି ନା ବୁଲାବୁଲି କ-ଯିବା ପାଇଁ? ହ
ହଁ ର ରଥଯାତ୍ରା ପାଇଁ ତ ଆମେ ବୁଲିବା ପାଇଁ ପ୍ରଥମରୁ ବାହାରିଛୁ ପ୍ରତ୍ୟେକ ବର୍ଷ ଭଳି ଏବ ବର୍ଷ ବି ଯିବୁ। ଆମର ବହୁ ମାନେ କମ ବାଟ ସେଇଠି ରହୁଚି। ତାପରେ ପ୍ରତ୍ୟେକ ବର୍ଷ ବି ଯୋଉଠି ବି ବାହାରେ ଥିଲେ ଆମେ ରଥଯାତ୍ରା ଟାଇମରେ ଆମେ ବା ମାନେ ବୁଲିବା ପାଇଁ ଆସ୍ ଗୁହାରି ଆଉ ନିଜ ମାନେ ଓଡ଼ିଶା ପ୍ରଦେଶକୁ ଆଉ ଏମତି ଆମକୁ ଭଲ ଲାଗେ କାରଣ ବାହାରେ କୋଉଠି ରହି ହୁଏନି। ଭଗବାନଙ୍କର ଗୋଟେ ଲୀଳା ଆମେ ଏ ଏ ଦେଖିବା ପାଇଁ ବାରମ୍ବାର ଚାହୁଁ ଯେ ଏ ମାନେ ମନଲୋଭା ତ ଲାଗେ ଆଉ ଭୁଲି ବିି ହୁଏନି।
ହୁଁ ହୁଁ। ସେଟା ତ ସବୁ ପଭୁଙ୍କ ଲୀଳା ଆଉ ଆଉ କହିଲେ କଣ ହବ?
ହେଇ ମାସେ ଆପଣ କେବେ ନେଇକି ଆସନ୍ତୁ ବୁଲିଯିବା ରଥଯାତ୍ରା।
ହଁ ହଁ ଉଁ ଉଁ ଉଁ ଡୋରି ଲାଗିଲେ ନିଶ୍ଚିନ୍ତ ଯିବୁ ଆଉ।
ଠିକ୍ ଅଛି ଆଉ ଆପଣଙ୍କ ଆଡ଼େ କଣ କେମ୍ ନ୍ତି ନୂଆବର୍ଷ ପାଳନ କରାଯାଏ ନା ସେମତି ଭୋଜି ଭାତ ନା ଅଲଗା କଣ କେମତି କରାଯାଏ ନା ଆପଣ ନିଜ ସାଙ୍ଗସାଥିଙ୍କ ସମୟ ଦେଇ କାଟି ଦିଅନ୍ତି?
ଏଁ ଏଁ ଏଁ ଅ ଅଁ ସେଇ ଇ ଇ ମାନେ ଏ ଏ ସାଙ୍ଗସାଥି ତ ହୁଏ ଏ ଏ ଡେ ମାନେ ଆର ବର୍ଷ ତ ସାଙ୍ଗସାଥିରେ ଆମର ହୁଏ ଗାଁ ଟାଙ୍କ ମାନେ ମାଇକ୍ ଫାଇ ବଜେଇକି ଗୋଟେ ମାନେ ରାତିଟା ଆଙ୍କ ବଜେଇକି ଗୋଟେ ଏନଜୟ କରନ୍ତି ଏ ରା ତିଟା ଆମ ଭୋଜି ହୁଏ ସାଙ୍ଗସାଥି ମିଶିକି କରନ୍ତି ଶହେ ସାଇ ଗାଁଟା ଯାଙ୍କ କିନ୍ତୁ ମାନେ ମାଇକି ଯୁଆଡ଼େ ଦେଖ ଖିବ ମାଇକି ଫାଇକି ବାଜିକିନା ସିଏ ଗୋଟେ ମାନେ ଏଞ୍ଜୟ ମାନେ ଅଲଗା ପ୍ରକାର ମାନେ ଏ ଏ ଗୋଟେ ଲାଗେ ନୂଆବର୍ଷ ଟା ପୁରା ନୂଆବର୍ଷ ଭଳିଆ ଲାଗେ।
ଭଲ ଲାଗିଲା ସେ ଯୋଉ ଆପଣ କହୁଥିଲେ ସେ ଏ ଏ ମାନେ ମାଇକ୍ ବଜେଇ ଯେମତି ଗୋଟେ ନିଜକୁ ଗୋଟେ ଲିଭେଇ ଦିଅନ୍ତି ସେ ସେଦିନ ଯେ ଆମେ ଗୋଟେ ବର୍ଷକୁ ବିଦାୟ ଦେଉଚୁ ଆଉ ଗୋଟେ ବର୍ଷକୁ ମାନେ ପାଛୋଟି ନେବା ପାଇଁ ସେ ସବୁ ଆପଣଙ୍କ ଯୋଉ ରହୁଚି ସାଙ୍ଗସାଥି ମାନେ କେକ୍ ଫେକ୍ ବି ବହୁତୁ କଟାକଟି କରୁଚନ୍ତି ଏ ବର୍ଷ ମାନେ ଏ ଏ ପ୍ରତ୍ୟେକ ବର୍ଷ କିଛି ନା କିଛି ନୂଆ ନୂଆ ହଉଛି।
ହୁଁ ହୁଁ।
ତ କଣ ସବୁ ଆପଣ ଭୋଜି କରନ୍ତି ସେବେ ସେଦିନ କ ପାଇଁ କିଛି ରଖ ଖନ୍ତି ଯେ କଣ କଣ ଭୋଜି ବନେଇ ଖାଆନ୍ତି ଯେମତି ସାଧା ଉପରେ ହଉ କିମ୍ବା ଆମିଷ ଷ ଉପରେ ହଉ।
ହା ଆ ସବୁ ବର୍ଷ ତ ସେଇ ମାନେ ଏ ଏ ଏ ବାର ପୁରା ପରଫେକ୍ଟ ପଡେ ମାନେ ଆଇଁଷ ବାର ପଡ଼େ ମାନେ ଏ ଏ ଆଇଁଷ ତ ଆମର ଅ ଅ ଅ କରନ୍ତି ଯିଏ ସାଧା ଖାଇବା ତ ସିଏ ପନିରି ପଡ଼ି ପନିର ହରିକା ହୁଏ ଛତୁ ଫତୁ ସବୁ ହୁଏ। ଆଉ ଯୋଉମାନେ ଆଇଁଷ ଖାଆନ୍ତି ଆଇଁଷ ଏ ବର୍ଷ ତ ଆମେ ଏ ଏ କରିଥିଲୁ ମଟନ୍ କରିଥିଲୁ ମଟନ୍, ଭାତ, ଡାଲି ଆଉ ପାମ୍ପଡ଼, ସାଲଟ ଆଉ ଯିଏ ସାଧା ଖାଇବା କଥା ଯିଏ ସାଧା ଖାଉଚନ୍ତି ସେମାନଙ୍କ ପାଇଁ ଇ ଇ ଛତୁ, ପନିର, ଭାତ, ଡାଲି, ସାଲଟ ଏମିତି ପାମ୍ପଡ଼ ଆଉ।
ଆ କଣ କେମତ୍ ତି ଆପଣ ଯୋଉ ମଟନ କୁ ପ୍ରସ୍ତୁତ କଲେ କଣ କଣ ମସଲା ଦେଇ କଲେ ଆଉ କେମିତି ସେ ଯୋଉ ପ୍ରନାଲରେ କେମତି କଣ ବନେଇଲେ ଆପଣ ଟିକେ କ କହିବେ?
ତମତ ମୁଁ ସେଇ ବିଷୟରେ କିଛି ଜାଣିନି। ମୁଁ ଯୋଉ ପାଖେରେ ବଇଥିଲି ଯେତିକି ଜାଣିଚି ମୁଁ କହୁଚି ଆଉ। ସେଇ ଯୋଉ ଆମର ମଟନକୁ ତ ଫାଷ୍ଟ ଆଣିବେ ଯେତେବେଳେ ମାନେ ଧୋଇଦବେ ପାଣିରେ। ପାଣିରେ ଧୋଇଦେବୀ ତା ମାନେ ଅଲଗା ଯେ ରଖିଦେବି ତାପରେ ମାନେ ଯୋଉ ମସଲା ଆମର କରିଥିବେ ପେଷ୍ଟେ କରିଥିବେ। ଆଉ ପିଆଜ ଫିଆଜ ଟମାଟୋ ଫମାଟ କାଟି ଫାଷ୍ଟ ତେଲକୁ ପକେଇବେ। ତେଲ ପକେଇ ସାଇଲା ପରେ ତେଲ ଟା ଟିକେ ଗରମ ହେଇ ସାଇଲା ପରେ ତାପରେ ଜିରା ଫୁଟଣ ଫୁଟଣ ଯାହା ପକେଇଆ କଥା ପକେଇବେ। ତାରେ ପିଆଜ ପଡିବ ତାପରେ ପିଆଜ ଟା ଟିକେ ତାତି ଆସିଲା ଠୁ ଫିର୍ ଟମାଟ ପଡ଼ିବ। ଟମାଟୋ ପଡିବ ହଳଦୀ ଗୁଣ୍ଡା ଲୁଣ ଏମିତି ପଡିବ। ତାପରେ ହଉଚି ଏ ଯୋଉ ଆମର ଟମାଟୋ ଲୁଣ ଫୁଣ ବସାଇଲେ ପରେ ସେ ଟିକେ ସିଝିଗଲା ପରେ ତାପରେ ମସଲା ଗୁଣ୍ଡ ଯାହା ମ ପେଷ୍ଟ ହେଇଥିବ। ସେରା ସବୁ ପଡିବ ତାପରେ ମସଲା ଟା ପୁରା ହେଇ ସାଇଲା ପରେ ତାପରେ ଆମର ଯୋଉ କାଢିକି ରଖିଥିବେ ଯୋଉ ଆମର ମାଉଁସ ରଖିଥିବେ। କାଢିକି ସେଟା ପଡିବ ପଡିସାଇଲା ପରେ ଟିକେ ମାନେ କଷି ସାଇଲା ପରେ ସିଏ ମାନେ ଫୁଟି ଆଇଲା ବେଳକୁ ଟିକେ ପାଣି ଢାଳାଯିବ। ଢାଳି ସାରିଲା ପରେ ସେ ତା ଚର୍ବି ଯୋଉ ଆମର ଥିବ। ଚର୍ବି ଟିକେ ମାଉଁସ ସିଝି ଆଇଲାଠୁ ଚର୍ବି କି ମାନେ ତା ଦେହରେ ପକାଯିବ। ପକା ହେଇକିନା ସେ ପୁରା ତାକୁ ଘୋଡେଇ ଦେବେ ତାର ସିଝିବ। ତାପରେ ଏଟାକୁ ମାନେ ଏଁ ସିଝି ସାଇଲା ପରେ କାଢିକି ତାପରେ ଖିଆ ଯିବ ଆଉ।
ଆଚ୍ଛା ତ ଆପଣ ତ କହିଲେ ମଟନ କେମିତି ପ୍ରସ୍ତୁତି କରନ୍ତି। ତ ସାର ଧାରଣା ତ ଆମେ ଡା
ମାନେ ମୁଁ ମାନେ ଏତେ କିଛି ଜାଣିନି ମୁଁ ଯେତିକି ପାଖରେ ବସିଥିଲି।
ଠିକ୍ ଅଛି ଆପଣ ଯାହା ବିି ହଉ ଦେଖିଚନ୍ତି କିଛି ଶିଖିଚନ୍ତି ଆପଣ ଯାହାବି ହଉ ଦେଖି ମାନେ ନ ଦେଖିଲେ କିଛି ଶିଖିନଥାନ୍ତେ ଦେଖିସନ୍ତି ଜାଣିଚନ୍ତି ବୋଲି ଏ ଏତିକି ଯା କ ମାନେ କହିପାରିଲେ ଯାଉ ଭଲ କଥା ଭଲ ଲାଗିଲା ତ ଆପଣ ସ ସାଧାରଣ ଡାଲି ତରକାରୀ ଘରେ କେବେ ବନେଇସନ୍ତି ଯେ ମାଆଙ୍କୁ କେବେ ରୋଷେଇ ରେ ସାହାଯ୍ୟ କରିଚନ୍ତି।
ସାହାଯ୍ୟ ତ ମୁଁ ସେନ୍ତି ମାନେ ଡାଲମା ଫାଲେମା ଯେତେବେଳେ କରନ୍ତି ମାନେ ସେ ପନିପରିବା ଦିଏ ମୁଁ କାଟିଦିଏ। ଏ ବାଇଗଣ ଫାଇଗଣ ଆଳୁ ଫାଳୁ ଏ ସବୁ ମୁଁ କାଟିଦିଏ ଏଇଟା ମାନେ ସିଏ କରନ୍ତିୁ ରୋଷେଇ କରନ୍ତୁ ମୁଁ ତ ଜାଣିନି ଏତି କିଛି ମୋ ଅନୁଭବରୁୁ କହୁଚି ଆପଣଙ୍କୁ ମାନେ ଡାଲମାଟା କେମିତି ହୁଏ ହେଲାକି ଆଁ ଫାଷ୍ ମାନେ ଡାଲମା ମାନେ ଆମର ଯୋଉ ଡାଲି କି ମୁଗ ଡାଲି ହଉ କି ସେଇ ଯୋଉ ମସୁର ଡାଲି ଯୋଉ ଟିକେ ଡାଲମା କରିବି। ସେଇ ଡାଲି ଟାକୁ ଟିକେନାକୁ ମାନେ ଭାଜିଦେବେ ଫାଷ୍ଟେ । ଡାଲି ଟାକୁ ଭାଜି ସାଇଲା ପରେ ହେଲା କି।
ଆଜ୍ଞା।
ତାପରେ ମାନେ ସେ ଯୋଉ ଆମର ହେଇଥିବ ପରିବା ଯୋଉ କଟା ହେଇଥିବ। ତାକୁ ଫାଷ୍ଟେ ସିଝେଇ ଦେବେ ସିଝେଇ ଦେ ତ ଏ ସିଝେଇ ସାଇଲା ପରେ ତାପରେ ହେଟାକୁ ପନିପରିବା ଯୋଉ ଯେତିକି ସିଝେଇ ଥିବ। ହେରା କାଟିି ଦେଇକିନା ତାପରେ ମାନେ ଆମର ଯେମତି ତେଲ ପଡିବ ସେ ପିଆଜ ଫିଆଜ ସବୁ ପଡିକିନା। ସେ ଗୋଟେ ଫୁଟା ଯିବ ମାନେ ଛୁଙ୍କ ମରା ଯିବ ହଁ। ଫୁଟେଇ ସାରିଲା ପରେ ସିଏ ସିଏ ହେଇ ସାଇଲା ପରେ ମାନେ କ୍ଲିୟର ହେଇସାଇଲା ପରେ ତାପରେ ଆମର ଯୋଉ ପନିପରିବା ଅଛି ସେତ ତା ଦିହରେ ପଡିବ ନୁଣ ଲଙ୍କା ସବୁ ମାନେ ହଳଦୀ ଫଳଦୀ ସବୁ ପଡିବ। ତାପରେ ହଉଛି ସେ ଟିକେନା ଫୁଟି ଆସି ସାରିଲା ପରେ ଡାଲି ଟାକୁ ପଡି ପକେଇଦବା ଆଉ ଡାଲିଟା ପ ପଡ଼ି ସାରିଲା ପରେ ସେମାନେ ଗୋଡେଇ ଦେବେ ତାପରେ ସିଝିଯିବ ତାପରେ ତାକୁ କାଢିବେ ଆଉ
ଠିକ୍ ଅଛି ଆପଣଙ୍କର ତ ଡାଲି ପ୍ରସ୍ତୁତ କରନ୍ତି ଆଉ ଡାଲମା କେମିତି କରନ୍ତି ଆପଣ କହିଲେ ଆମ ଆଡ଼େ ଆମେ ଗୋଟେ ଏବେ ଆଜି ରାତିରେ ପନିର କରିଛୁ ତ ମୁଁ ଏଇଟାକୁ ବନେଇଛି ସ୍ପେଶାଲ ମାନେ ଘରେ କେହି ବନାନ୍ତିନି ତ ମୋତେ ବନେଇବା ପାଇଁ ଟିକେ ଭଲ ଲାଗେ ରୋଷେଇ କରିବା ପାଇଁ ଟିକେ ଭଲ ଲାଗେ ଆଉ ସେ ଯୋଉ ପନିର କି ଆମେ ପ୍ରଥମେ ଧରିକି ଆସିଲୁ ସେଇଟା ହେଉଛି ଘରୋଇ ପନିର ମାନେ ଘରେ ତିଆରି କରାଯାଇଥିଲା। ଆଉ ସେ ଯୋଉ ଫାଷ୍ଟ କ୍ଷୀରକୁ ନେଇକି ଗରମ କରିକି ତା ଛିଡ଼େଇକି ତାଉ ଯେଉଁ ଆମର ଛେନା ବାହାର କରିକି ତାକୁ ତାକୁ ଗୋଟେ ଧଳା କପଡ଼ା ସାହାଯ୍ୟରେ ସେ ଯେଉଁ ଛେନାଗୁଡ଼ାକୁ ଆମେ ଆଣିକି କଣ କରିଦେଲେ ତାକୁ
ହ
ଚିପୁଡି ଦେଲା ପରେ ଚିପୁଡି ଦେଲା ପରେ ଗୋଟେ ଅ ମାନେ ପ୍ରେସ୍ କରିକି ରଖିବା ପାଇଁ ଯେମିତିକି ଗୋଟେ ଓଜନର ସ୍ତର ରହିଛି ଯାହା ସବୁ ପାଣି ଗଡାକୁ ପୁରା ନିଷ୍କାସନ କରିଦେବ ସେ ଯେଉଁ କପଡ଼ାରୁ ଛେନା ଯାହା ଥିବ ଆଉ ସେ ମାନେ ଧଳା କପଡ଼ା ଆଉ ସଫେଦ କପଡା ଯୋଉଟା କି ଅନ୍ ମାନେ ୟୁଜ ହେଇ ନଥିବ ବ୍ୟବହାର କରି ନଥିବେ ସେଇ କପଡ଼ାରେ ଆମେ ଯୋଉ ଛେନା ଗୁଡାକ ବାହାର କରିକି ତାକୁ ପ୍ରେସ୍ କରିକି ରଖି ଦଉ ଯାହାକି ତାର ପାଣି ସବୁ ବାହାରି ଯାଇଥାଏ ତ ତାପରେ ସେକୁ ମାନେ ଦଶରୁ ପନ୍ଦର ମିନିଟ୍ ତାକୁ ଚାପ ଦେଲା ପରେ ଆମେ ତାକୁ ଆଣିକି ଦେଖିଲେ ଯେ ହଁ ଏଥିରେ ଆଉ କିଛି ପାଣି ମାତ୍ରା ନାହିଁ ତାକୁ ଆଣିକି ଫ୍ରିଜ ରେ ଅଧ ଘଣ୍ଟା କିମ୍ବା ଘଣ୍ଟା ଆମେ ତାକୁ ରଖିଦେଲେ ସେଟା ଥଣ୍ଡା ହେଇଗଲା ପରେ ହାର୍ଡ ହେଇଯାଏ। ତ ଯେତେବେଳେ ହାର୍ଡ ହେଇଗଲା ଆମେ ତାକୁ ନିଜେ ଆଣିକି ଘରେ ବି ପ୍ରସ୍ତୁତି କରିକି ଆଜି ମୁଁ କରିଛି ସେଇଟା ତ ସେ ଯୋଉ ପନିର କୁ କାଟି କାଟି କାଟି କାଟି କାଟି କାରଣ ଆମ ଆଡେ ଏବେ ଟିକେ ଡେରି ରେ ମିଳୁଛି କ୍ଷୀର ଚାର ବେଳ କ୍ଷୀର ମିଳୁଥିଲା ତାକୁ ଆଣିକି ପ୍ରସ୍ତୁତ କରିକି ବନଉଛୁ ଦୁଇ ଟାଇମ ରେ ଡେରିରେ କ୍ଷୀର ମିଳେ ଆଉ ସେ ଯୋଉ ସକାଳ ଗୋଟେ ଟାଇମରେ କ୍ଷୀର ମିଳେ ଆଉ ଖରାବେଳେ ଗୋଟେ ଟାଇମରେ କ୍ଷୀର ମିଳେ।
ହଁ
ଆଉ ଏଇ ଦିଟା ଟାଇମରେ ଆମର ଏଠୁ ଯାହା ସେମିତି ଇଚ୍ଛା ହୁଏ ଯେତେବେଳେ ବି ହୁଏ ଆମେ ନିଜେ ଆଣିକି କରିକି ଖାଇଦଉ ତ ସେଇଟା ତାକୁ ଆମେ ବନେଇ ସାରିଲା ପରେ ତାକୁ ମାନେ ଛୁରୀରେ ପିସ୍ ପିସ୍ ପିସ୍ ପିସ୍ କରି କାଟିଦେଲା ପରେ ଆମେ ତାର ଯାହା ମସଲା ସବୁ ନିଜେ ବନେଇଥିଲୁ ଆମର ସବୁ ଘରେଇ ମସଲା ଆମେ ବା ଜିନିଷ ଆଣୁ ଗୋଟା ମସଲା ଯୋଉ ଦୋକାନରୁ କିଣିକି ଆଣିଲା ପରେ ଘରେ ନିଜେ ବନେଇକି ତାକୁ ପେଷ୍ଟ ମାନେ ଇଏ ଚୂର୍ଣ୍ଣ କରିକି ରଖିଥାଉ ଯେମିତିକି ଆମେ ବାହାର ଦୋକାନ ମସଲା ତେ ବ୍ୟବହାର କରୁନା ତ ସେଇ ମସ ଲା ଆମେ ନିଜେ ବ୍ୟବହାର କରୁ ଯେମିତି କି କାଜୁ ଆଣୁ ଚୁଆର ସେ ଯୋଉ ଆମର ଚାରମଗଜ ଅମୁଲ ଯାହା ଯାହା ପଡିବ। ଆଉ ଯୋଉ ପନିର ମସଲା ଟା ଆମେ ନିଜେ ଘରେ ତିଆରି କରୁଛନ୍ତି ଡାଲଚିନି, ଗୁଜୁରାତି, ଯାଇ ଫଳ ଆଉ ଲବଙ୍ଗ ଗୋଲମରିଚ ଇଏ ସବୁକୁ ଆଣିକି ଆମେ ନିଜେ ଘରେ ଗୋଟେ ମସଲା ତିଆରି କରୁ ସେ ମସଲାଟା ଆମେ ନିଜେ ବ୍ୟବହାର କରୁ। ଆଉ ସେଇଭଳି ମୁଁ ଆଜି ପ୍ରସ୍ତୁତ କରିଥିଲି ସେ ଯୋଉ ପନିରଟା। ତାକୁ ଡାକିଲା ପରେ ଆଗେ ହଁ ତ ତା ବାପାକୁ ଆଗ ତେଲ କଡ଼େଇରେ ଆମେ ଫ୍ରାଏ କରିଦେଲୁ ସେ ଜଷ୍ଟ ବ୍ରାଉନ୍ ବ୍ରାଉନ୍ ହେଲା ପରେ ହଳଦୀ ପାଣିରେ ଆମେ ତାକୁ ଜଷ୍ଟ ପକାଇଦେବା ଯଦି ସେଇଟା ବହୁତ ସଫ୍ଟ ହୋଇଇଯାଏ। କିନ୍ତୁ ଭାଙ୍ଗେ ନାହିଁ।
ବହୁତ ନରମ ହେଇଯିବ ଆପଣ ଖାଇବା ପାଇଁ ବହୁତ ବଢିଆ ଲାଗିବ ଆଉ ଯୋଉ ଗ୍ରୀନ୍ ମ ଯୋଉ ଆମର ରହିଛି ଏଇଟା ହିଁ କିଣିକି ଆଣ ଯାଇକି ବଜାରରୁ ସେଥିରେ ଯୋଉ ଆମର ରହିଛି ସପ୍ପି ଫଲ ମଟର ଗୋଟେ ଆସୁଛି ଆଉ ସେଟା ତ ବାର ମାସ ସବୁବେଳେ ମିଳେ ନାହିଁ ଗ୍ରୀନ ମଟର ଟା। ତ ସେଇ ସବୁ ସଫଲ ମଟର ଟାକୁ ଆମେ ସାଧାରଣତଃ ବ୍ୟବହାର କରୁ କାରଣ ସେଇ ସେଟା ହିଁ ଫ୍ରିଜରେ ରଖା ହେଇକି ତାକୁ କରନ୍ତି। ତ ଆମେ ସେଇଟା ନେଇକି ଆସିଲୁ ଆଉ ତାର ପ୍ରସ୍ତୁତି ଆମେ ଆରମ୍ଭ କରିଦଉଛୁ ମୁଁ କହୁଛି। ସେ ଯୋଉ ଯାହା ବି ହଉ। ସେ ଯୋଉ ପନିର ତରକାରୀ କି ଆମେ କରିଥିଲୁ ବହୁତ ବି ବଢିଆ ଲାଗିଥିଲା ଆମେ ଖାଇ ସାରିଲୁଣି ତାକୁ ଟେଷ୍ଟ ବି କରିସାରିଲୁନୁ।
ଓହୋ ତାହେଲେ ଏକୁଟିଆ ଆପଣ ଖାଇଦେଲେ ତାହେଲେ।
ହୁଏ ଆପଣଙ୍କୁ ବି ନିମନ୍ତ୍ରଣ କରୁଛୁ ଆସନ୍ତୁ ଆମ ସହିତ ମାନେ ଭାଗ ନିଅନ୍ତୁ ଆଉ ହ ଖାଇବା ପାଇଁ ଆପଣଙ୍କୁ ବି ଆମେ ଡାକୁଛୁ ଆସନ୍ତୁ ଥରେ ବୁଲିକି ଯିବେ।
ହଉ ତାହେଲେ ଆମେ ଯିବୁ ପନିର ଟିକେ ଖାଇକି ଆସିବୁ ଆଉ ହଉ ଭାଇ ରହିଲୁ।
ହଁ ହଁ ଧନ୍ୟବାଦ।